ହ୍ୟାଲୋ।
ହଁ କୁହନ୍ତୁ।
ହ୍ୟାଲୋ।
ହଁ ହ୍ୟାଲୋ।
ନମସ୍କାରେ।
ହଁ ନମସ୍କାର।
କଅଁ କରୁଥିଲେ ଆପଣ?
ଏଇ ଶୋଇଥିଲି ତ ଆଉ।
ଖିଆ ପିଆ ସରିଗଲାଣି।
ହଁ ଖିଆ ପିଆ ସରିଚି।
ଆପଣଙ୍କ ଆଡ଼େ ବର୍ଷା ହଉଚି?
ହଁ ଇଆଡ଼େ ତ ବର୍ଷା ହେଇଥିଲା ଏବେ ଜଷ୍ଟ ଛାଡ଼ିଛି ଆଉ।
ଛିଆଡ଼େ ବର୍ଷ ତମର ହେଇନି କି।
ହଁ ଆମ ପଟେ ବି ସକାଳୁ ଲାଗି ରହିଚି ଛାଡ଼ିଥିଲା ଜଷ୍ଟ ଟିକେ। ପୁଣି ଅବିକା ପକଉଛି।
ଏବେ ଜଷ୍ଟ ସିଏ ଛାଡ଼ିଚି ହଉଥିଲା ସକାଳୁ ଏବେ ଛାଡ଼ିଚି ଜଷ୍ଟ। ଲାଇନ୍ ଫାଇନ୍ ବି ନାହିଁ ତ। ଖାଇବା ପିଇବା ହେଲାଣି।
ହଁ ସଲା।
ଏ ତ ବର୍ଷା ହଉଛି ଆଉ କୁଆଡ଼େ ବୁଲାବୁଲି କଣ କରୁଛନ୍ତି?
ନାଇଁ ବର୍ଷା ତ ହଉଚି ଆଉ ବୁଲାବୁଲି ଆଉ କଣ ଛୁଆଙ୍କର ତ ସ୍କୁଲ ଖୋଲିଗଲା ଏବେ ଆଉ। ବୁଲିବାକୁ
ହଁ।
ଆପଣଙ୍କ ଆଡ଼େ କଣ ଫସଲ ସବୁ ଲାଗିଛି?
ହଁ ଏବେ ତ ଧାନ ଚାଷ ଚାଲିଚି ଜ ଏତଳି ଫଳି ସବୁ ପକେଇଛନ୍ତି ଏବେ ଲୋକ।
ହଁ ହଁ ହଁ।
ଆଉ କୁଆଡ଼େ ବୁଲାବୁଲି କରିଥିଲ ରଜକୁ।
ଦୋଳିକି ନାଇଁ ଯାଇନୁ କୁଆଡ଼େ ଏଇ ଘରେ ସେମିତି ଦୋଳିକି ଖେଳ ହୋଇଥିଲା ଦୋଳି ଖେଳିଥିଲେ। ପିଠା ନାଇଁ।
ଉଁ ହୁଁ।
ଫସଲ କିଛି ଲଗାନ୍ତିନି ଆପଣଙ୍କ ଆଡେ ଏଇ ବାଇଗଣ ଜହ୍ନି।
ନାଇଁ ସେମିତି କିଛି ନାଇଁ ଏମତି ଇଆଡ଼େ ଖାଲି ଏଇ ସିଜିନ ଟା ମାନେ ଆମର ଧାନ ଫାନ ଚାଷ ହୁଏ। ଆ ଲୋକ କରନ୍ତି ଆଉ।
ହଁ। ନାଇଁ ଆମର ହଁ ଆମ ପଟେ ସବୁ ଫସଲ ହୁଏ ଧାନ ହୁଏ। ବାଦାମ, ବିରି, ମୁଗ, କୋଳଥ। ଆମର ନଈ କୂଳିଆ ପଟ ନା ସବୁ ଫସଲ ହୁଏ। ବାଇଗଣ ଜହ୍ନି, ଭେଣ୍ଡି। କାକୁଡ଼ି, କଲରା ଏ ସବୁ ଲାଗିଚି ସବୁ ବାହାରିବ ମାସେକେରେ ସବୁ।
ହୁଁ ହୁଁ ଆପଣ ଖରା ଦିନେ ବି ସବୁ ଚାଷ ହଉଥିବେ ନାଇଁ କି।
ହଁ। ହଁ ପାଣି ଅଛି ଖରାଦିନେ ବି ଚାଷ ହଉଚି ଖରାଦିନେ ଲାଗୁଥିଲା ଯୋଉ ପୋ ଟୋଳ ସେ ସେଇରା ଖରାଦିନେ ଅଁ ଉଞ୍ଚା ବିଲରେ ଲାଗେନା। ଏବେ ବର୍ଷା ହେଲେ ସେଉରା ପାଣି ଯୋଉ ବର୍ଷା ଦିନେ ସେଇରା ପଚିଯିବ ତଳେ ମାଡ଼ିଥିବ ଏବେ ତାପରେ ଏବେ ଯୋଉରା ମ ପୂଜା କରିଲ କଲରା ତାପରେ ନଈ କୁଳିନା ତଥାପି ଲାଗିଲେ ବି ଆ ଉଠିଲେ ଯୋଉ ନଈ ପାଣି ପଶିଯାଏ ଏ ଦିନେ। ତଳି ଲଗେଇଥିବେ ସବୁ ଫୁଲ ଘଷି ହଉଥିବ ପାଣି ବି ପଶିଯାଏ ନଷ୍ଟ ହେଇଯାଏ ଫସଲ। ତଥାପି କଣ କରିବେ ଚାଷୀ ତ ସେ ପୁଣି ଲଗେଇବ ତା ଇଏ ଲଗଉ କିଛି ବର୍ଷା ଦିନେ ନସ୍‌ ଷ୍ଟ ହଉଚି ବର୍ଷା ଦିନେ କିଛି ରହୁଚି ନଷ୍ଟ ହଉଚି ଏମିତି ଆଉ। ଆବେବି ଆମ ପଟେ ସେ ତଳି ପଡିଚି ମେଘ ଟା ହେଇଥିଲେ ଆଠ ଦିନ ମ ଦୋଳି ପୂର୍ବରୁ ହେଇଥିଲେ ଏତଳକୁ ରୁଆପୋତା ହଅନ୍ତାଣି ଇଏ ତ ମେଘ ଏ ବର୍ଷ ହେଇନି ନା ଏବେ ଏଇ ଦଚାରି ଦିନ ହେଲା ମେଘ ଟିକେ ହୋଉଚି। ତାପରେ ରୁଆପୋତା ହେଇ ଓ ପୋତାପୋତି ହେଇଯିବ ରୁଆ
ହଁ ଏବେ ତ ଏଇ ତଳି ପକେଇଲାଣି ଉଠେଇ ଆଣିତ ତଳିିକି ଏ ରୁଆ ବି କରିବା ଆମ୍ ଦଶଟା ଦିନରେ ଆଉ
ହଁ।
କଣ ଖାଇଥିଲେ ଆଜି?
ଆଜି ତ ଯେହେତୁ ଶନିବାର ଅଛି ସାଧା ଆଉ ଡାଲି ହେଇଥିଲା ହଡ ଡାଲି ଆଉ ଜହ୍ନି ପୋଟଳ ମିଶିକି ଆଳୁ ଗୋଟେ ଭଜା ହେଇଥିଲା ଆଉ। ଓଡିଆଙ୍କର ତ ପଖାଳ ପଖାଳ ଆଗ ନା ପଖାଳ ରାତି ପାହିଲେ ପଖାଳ ପଖାଳ ଖିଆ ହେଇଥିଲା ତାପରେ ଗରମ ବି ଖିଆ ସରିଲାଣି।
ଉଁହୁଁ ସଖାଳ ଖିଆ ତ ଆମର ଯାହା ହେଲେ ପଖାଳ ଆଉ। ପଖାଳ କିଛି ଭଜା ଭଜି ଆଉ ନାହିଁ।
ଆଜ୍ଞା। ପଖାଳ ସାଙ୍ଗକୁ ଶାଗ ଭଜା ତ ମେନେ ଆଜ୍ଞା।
ହୁଁ ସେଇଟା ତ ଆମ ପରମ୍ପରା ଓଡ଼ିଆଙ୍କର ଆଉ।
ଏଣୁ ଆଉ ସମସ୍ତେ ଖାଉଥିବେ ଖାଲି ଖରା ସିଜିନରେ କିନ୍ତୁ ଆମ ଚଷା ଜା ସେଇ ଗାଁ ଗାଉଁଲିରେ ଦେଖ ଯାଆନ୍ତି ଏନି ଟାଇମ ଲୋକ ପୋଖାଳ ଖାଉଚନ୍ତି ନା ସେ ବି ଗରମ ବି ବୁଝୁ ଗରମ ପଖାଳ ବି ଭଲ ଲାଗେ ଜଣ ଜଣକୁ ରାତିରେ ବି ଖାଆନ୍ତି ପଖାଳ ବି ଖାଇବ।
ହଁ ହଁ। ପଖାଳ ତ ଆମର ସବୁବେଳେ ଆ ସେ ରେଗୁଲାର ପଖାଳଟା ଆମର।
ଓହୋ। ହୁଁ ଆପଣଙ୍କ ଆଡେ କଣ କେମତି ଏ ପ ହୁଏ ଏଇ ଫଙ୍କସନ?
ଫଙ୍କସନ ନା ଆମ ବେଶୀ ଜାଣିଥିବେ। ହଁ ଭୁଅ ଲକ୍ଷ୍ମୀ ପୂଜା ହୁଏ ଆମର ଗଣେଶ ପୂଜା ବି ହୁଏ।
ହଁ।
ହଁ। କେବେ ଆସିଛନ୍ତି ନା ନାହିଁ ଭୁବନ ଆମର ଲକ୍ଷ୍ ମାନେ ଦେଖିବା ପାଇଁ ଦଶହରା, ଗଣେଶ ପୂଜା?
ଆଜ୍ଞା ନା ନାଇ ଆମର ଏଠି ମାଆ ନାଇଁ।
ଅ ହଁ।
ଆ-ଆକଚୁଲି ଆମର ଏଠି ମାଆଙ୍କର ତାରିଣୀ ମାଆଙ୍କର ଗୋଟେ ପୂଜା ହୁଏ ତିନ ଦିନ ଧରିକି ଯଜ୍ଞ ହୁଏ ଆଉ ସେଇଟା ବି ଆମର ପ୍ରଥମ ଦିନ କଳସ ଯାତ୍ରା ହୁଏ ତାପରେ ଉଁ ସମସ୍ତେ ଯିବେ ନଦୀକୁ ଉ ମୁଣ୍ଡ କାନ ଧୋଇକି ଉପବାସ ଥିବେ ନଈକି ଯିବେ ନଈରେ ବ୍ରା ନନାମାନେ ଯାଇଥିବେ ସେଠି କଳସକୁ ମୁ ପଚିଷ୍ଟା କରିବେ ମାମୁଁଙ୍କୁ ପଚିଷ୍ଟା କରିବେ ତାପରେ ନଦୀରେ କଳସ ବୁଡେଇକି ଆସିବୁ କୀର୍ତ୍ତନ ଫିର୍ ଉଁ କୀର୍ତ୍ତନ ହୁଏ ଆଉ ଶଙ୍ଖ ଫୁଙ୍କା ହେଇକି ଶଙ୍ଖ ଫୁଙ୍କା ହେଇକି ଆସୁ ଭାରି କଳସ ଆଣିକି ମାଆଙ୍କ କତିରେ ଥୋଇକି ଘରକୁ ଆସିକି ତା ଯାହା ଲୁଗା ପଟା ଓଦା ହେଇଥିବ ତାକୁ ପାଲଟିକି ଯାଉଁ ତାପରେ ହେଟି ପ ପ୍ରସାଦ ହେଇ
ଭାଇ ଆପଣଙ୍କର ନେଟ୍ ଟିକେ ସ୍ଲୋ ଅଛି, ଟିକେ ବାହାରକୁ ଯିବେ କି?
ଯାଆନ୍ତୁ ଟିକେ ମ ନେଟ୍ ପ୍ରବ୍ଲେମ୍ ହୋଉଛି ତ କି କଥାଟା ଏତେ କ୍ଲିୟର୍ ଶୁବୁନି, ହଁ ଏବେ କୁହନ୍ତୁ ହଁ।
ତାପର୍ ଦିନ ଆମର ସୂର୍ଯ୍ୟପୂଜା ହୁଏ, ଗୋପୂଜା ହୁଏ।
ହୁଁ- ହୁଁ।
ସରିଲା ପରେ ଯୋଉ ଯୋଉମାନେ କଳସ ସ ବୁଡ଼େଇଥାନ୍ତି ସେମାନେ ଆସନ୍ତି ଘରକୁ, ଜଳିଖିଆ ଖାଇବା ପାଇଁ ଆସିବେ।
ଆଜ୍ଞା।
ତାପରେ ଓପାସ ଥିବେ ନା ମ୍ ପୂଜା ନସରିଲା ହାତେ ଖାଇବେନି, ତାପରେ ଯିବେ ପୁଣି ଖାଇକି, ପୁଣି ଲୁଗାପାଟା ପାଲଟିିକି ଯେବେ ଆଉ ଖାଇବ ସେ ଲୁଗାରେ ଖାଇଲେ, ଆଉ ସେ ଲୁଗା ପୂଜା କରନ୍ତିନି।
ଆଜ୍ଞା।
ତାପରେ ଯୋଉ ସେ ଯିବେ, ପୁଣି ସ ମାଆଙ୍କର ଚଣ୍ଡୀ ପାଠ ହବ। ସ ତାପରେ ପ୍ରସାଦ ହେଇଥିବ ଖାଇକି ପୁଣି ଖରା ବେଳୁକୁ ଆସିବେ, ଆସିକି ଫୁଣି ସନ୍ଧ୍ୟା ବେଳୁକୁ ଯି ଏବେ ଆଳତୀ ହବ, ମାଙ୍କୁ ଫୁଣି ବନ୍ଦା ହବ।
ହୁଁ ଆଜ୍ଞା।
ତାପରେ ଯାତ୍ରା ଫାତ୍ରା, ହଁ ପ୍ରସାଦ ଖାଇବେ ତାପରେ ତାପରେ ଯାତ୍ରା ପଡିଥିବ, ଯାତ୍ରା ବି ଦେଖିବେ। ଦେଖିବେ ଘରୁକୁୁ ଫୁଣି ଆସିବେ, ତାପର୍ ଦିନ ବି ତୃତୀୟ ଦିନ ବି ସେଇୟା ହୁଏ ସେମ୍। ସେମିତିଆ ସକାଳୁ ଗୋପୂଜା ସୂର୍ଯ୍ୟପୂଜା ହବ, ତାପରେ ଘରକୁ ଆସିବେ ଜଳିଖିଆ ଖାଇକି ପୁଣି ଯିବେ ମାଆଙ୍କର, ମାଆଙ୍କୁ ଗାଧେଇ ଦେବେ ଯୋଉମାନେ ସବୁ କଳସ ବୁଡ଼େଇ ଥିବେ। ସେମାନେ ଯୋଉ ସବୁ କଳସ ବୁଡ଼େଇ ଥିବେ, ସେ କଳସରୁ ସେମାନେ ପାଣି ନେବେ। ଗାଧେଇ ଗାଧେଇ ଦେଇକି ମାଆଙ୍କର ତାପରେ ନଗର ଭ୍ରମଣ ହବ, ମାଆ ସବୁଆଡ଼େ ଆସିବେ ବୁଲିବେ। ଗାଁ ସାରା ବୁଲିବେ। ତାପ୍ ଯୋଉ ସବୁ ଅଷ୍ଟପ୍ରହରୀ ହେଲେ, ଗାଁ ମାନଙ୍କରେ ଯେମିତି କଳସ ବସାନ୍ତି
ହଁ -ହଁ। ସେମିତି ହୁଏ ଆଉ।
ସେମିତି ଦୁଆରେ ହଁ ଦୁଆର ମୁହଁରେ କଳସ ବସିଥିବ। ଆଉ ମାଆ ଆସିବେ ବୁଲିକି ଗାଁ, ତାପରେ ଯାଆନ୍ତି ଘ ମନ୍ଦିରରେ ରୁହନ୍ତି, ତାପରେ ସେଦିନ ଟିକେ ବଡ଼ ରୋଷେଇ ହବ, ଗାଁ ସାରା ସମସ୍ତେ ଖାଇବେ। ପାଖ ଆଖୁରୁ ଯୋଉ ଲୋକ ସବୁ ଆସିଥିବେ, ସେମାନେ ବି ଖାଆନ୍ତି। ଆଉ ତାପରେ ମାଆଙ୍କର ପୁଁ ପୂର୍ଣ୍ଣାହୁତି ଆରମ୍ଭ ହବ। ପୂର୍ଣ୍ଣାହୁତିରେ ସମସ୍ତେ ଆମେ ପଇଡ ପକାଉ ଯଜ୍ଞରେ। ପଇଡ଼ ପକେଇକି, ତାପରେ ରାତି ଏଗାରଟା ବାରଟା ବାଜିଯାଏ ଆମର ମାଆଙ୍କର ପୂ ପୂର୍ଣ୍ଣାହୁତି ହେଲା ବେଳକୁ, ତାପରେ ଆମେ ଫୁଣି ପୂର୍ଣ୍ଣାହୁତି ସଇଲେ ଯିଏ କର୍ତ୍ତା କର୍ତ୍ତି ସେମାନେ ନେଇକି ଯାଆନ୍ତି ପଣାହାଣ୍ଡି ଦବା ପାଇଁ, ତିନି ଛକିରେ ଦେବେ ପଣାହାଣ୍ଡି।
ହୁଁ।
ସେ ଦେଇ ସାରିଲା ପରେ, ଆସିକି ତା ପଛୁକୁ କଳସ ନେଇକି ନଦୀରେ ବିସର୍ଜନ ହୁଏ।
ମାନେ କେତେ ଦିନ ପୂଜାଟା ହୁଏ, ଆପଣଙ୍କର କେତେ ଦିନ?
ତିନିଦିନି।
ଓ ତିନି ଦିନ ନାହିଁ କି, ତିନି ଦିନ ଯାକ ରୋଷେଇ ଫୋସେଇ ପ୍ରସାଦ ବି ହଉଥିବ ନାଇଁ କି?
ଆଜ୍ଞା।
ତାପରେ କଳସ ବିସର୍ଜନ ସରିଲେ ତାପରେ ଯାତ୍ରା ହଉ ଥିବ, କିଛି ଲୋକ ଯାତ୍ରା ଦେଖନ୍ତି ଆଉ କିଛି ପଳେଇ ଆସନ୍ତି ଅ ଏମତିି ଦେଖନ୍ତି ସକାଳ ତିନି ଦିନି ଆଙ୍କ ଆଉ
ଆଜ୍ଞା। ସବୁ ପୂଜା ହୁଏ ନାଇଁ କି କୋଉ ଜାଗାରେ
ଜାଗା ଏଇଠି ପାଖେରେ
ହୁଏ ମାନେ ଯାଜପୁର ଗୋଟେ ଜେଗା ଆଉ ଯାସପୁର ର ଗୋଟେ ଜେଗା ଆଉ। ଯାଜପୁରର ଡିଷ୍ଟୀକି ଯାଜପୁର ହୋଉଚି ସେଇ ପାଖେରେ ଗୋଟେ ଗାଁ।
ହୋଉ ତାହେଲେ ମୁଁ ରଖୁଛି ଆଉ କଲ୍ କରିବି ଆପଣଙ୍କୁ ପଛରେ ଟିକେ।